ଯିବ ହଁ ସେଇଟୁ ତୁମର ସେଇ ଭୋଗ ଦିଆଯିବ।
ହଁ ଆମର ସେଇଆକୁ ଉଁ ଛୁଆଙ୍କୁ ସବୁ ବାଣ୍ଟିଦବେ ସବୁ ଛୁଆଙ୍କୁ ଡାକି ହାତ ଦୋଇଦେବେ ତାପରେ ଯା ପୁରୀ ଡାଲମା ତର କାରୀ ଭଲ ମନ୍ଦ ହବ ସେଇଆକୁ ରାତିରେ ଖିଆଯିବ
ଓ ହ
ଆଉ ସେଇଆକୁ ମୁଁ ଆମ ପଗେଳାର ପୁଅ ହେଇଥିଲା ଆଉ ଉ ମୁଁ ଯୋଉଠୁ ଆସିଲି ସମସ୍ତେ ଜାଣିଚନ୍ତି ଇଏ ଯାଇଛି ଏକୋଇଶିଆ ନିମତା ସେଟୁ ସେ ସେ ଚକରା ବି ଆଣିକି କଇଲେ ସିଏ ସୁଧା ଆସିକି କଇଲେ। ଆଉ ଯାଇଥିଲୁ ଆଉ ଭୋଗୋ ଦୋଉନୁ ମୁଁ କଇଁନି କି ଭୋଗ? ହେରା କଁ ଗୋଟେ ରସଗୋଲା ଟେ ଆଉ ଗୋଟେ କଦଳୀ ଟେ ଦୋଉଚୁ ଆଉ ସିରିଣି, ଫିରିଣି କାଇଁ? ମୁଁ କଇଲି ଆମ ଆଡେ ନାହିଁ ସିରିଣୀ ଆମ ଆଡେ ବା ଏଇଭଳିଆ କଞ୍ଚା ସିରିଣୀ। ଆଉ ଇଆଡେ ସିନା ସବୁ ଭଜା ସିରିଣି କରୁଚନ୍ତି।
ହଁ।
ଆହୁ ସେଇଠୁ କୈଲା ଆଲୋ ତମ ଆଡେ ନାହିଁ, ମୁ କଇଲି ନା ଆମର ସେପଟରେ ନାହିଁ। ଆମର ଯାହା ସେଇ ପୁରୀ, ଡାଲମା, ତରକାରୀ, ଭଲ ମନ୍ଦ କରିବେ।
ହଁ, ସିଆଡେ ପା ନାଇଁ, ବେଲ ଦେଇ ଝିଅ ବା ବାହା ହେଇଚି ସିଆଡେ ସବୁ ଏକୋଶିଆ ଦେଲେ ଏଇମିତିଆ ତାଙ୍କ ବାପରୁ
ହଁ, ଖାଲି ପୁରୀ, ଫୁରି ଧର ଦିଅନ୍ତି, ମୁଁ ରହିଲି ଦି, ତିନ୍ ଦିନ୍। ଆମ୍ ବୋଉ କହିଲେ ଆଉ ତୁ ପୁରୀ ଆଣଲୁନୁ। ଏ ଶୁଖିଲା ପୁରୀ କିି ନେଇ ଆସିବିନା ଦିତ୍ ତିନ୍ ଦିନ୍ ରହିନି ଯିଏ ପାଖରେ ପାଖରେ ଥାଙ୍କର ଦେଇଦେଲେ ସେଇଦିନ। ଆଉ ଶୁଖିଲା ପୁରୀକି ଆଣିମି ତମେ ଖାଇବ ନା?
ଏକେର ଆଗୁରୁ କଣ ହେଇଥିଲା ତମ୍ ଭାଇର?
ଅଁ, ତାର ବା ଏଇଟା ବଡର ହେଇଚି ପୁଅ ଟା, ତାର ଆଗୁରୁ ଝିଅ ଦିଟା ହେଇଥିଲା।
କାର, ବଡର
ବଡର, ବଡର ଝିଅ ଦିଟା ହେଇ ଥିଲା, ଏଇ ପିଲା ଟା ଟିକେ ସିଏ ଜାଣି ପାଇଲାନେଇ ରହିଗଲା ଆଉ, ଜାଣିପାଇଲାନି। ତାପରେ ତାର ସିଜରିଙ୍ଗ୍ ପେଟ ଆଉ ସିଜରିଙ୍ଗି ଦିଟା ଝିଅ ହେଇଥିଲେ, ଏ ପୁଅଟା ବି ସିଜରିଙ୍ଗି ହେଲା, ସେ ଡକ୍ ଡକ୍ଟର ସହିତ ଯାଇ ପରାମର୍ଶ କଲେ, ସିଏ ବି ଭୋହୁତୁ କାନ୍ଦି, କୁନ୍ଦିକି ଯାଇଁକି କହିଲା ନା ମୁ ଜାଣିପାଇଲନେଇ ମୁଁ ନଷ୍ଟ ଅଟ କରଦେମି ମୁଁ ଆଉ ରଖିମିନି, ଇଏ କରିମିନି। ଆଡୁ ସେ ଡକ୍ଟର ପାଟି ଗଲେ, କହିଲେ ନା ତମର ସିଜରିଆନ ହେଇଚ୍ ଦିଦିଟା ଛୁଆ ମୁଁ ଏତେ ରିକ୍ସ୍ ନେଇକି ସେତେଳୁ ପାଞ୍ଚ ମାସେ ହେଇଗଲାଣି। ଆଉ ମୁଁ ଏତେ ରିକ୍ସି ନେଇକି ସିଜରିଂ କରିପାରିବିନି, ନା ମ ଇ ଏ ୱାସ୍ କରିମିନି।
ହଁ।
ମୁଁ ତମର ଏଇଟା ରୁମ୍, ମୁଁ ବରଙ୍ଗ ମୋର ରିକ୍ସି ନେଇକି ଅପ୍ରେସନ୍ କରଦେବି।
ହଁ, ସାଇଟ ରୁ କାଟି ଦେଇଥିବ, ଦି ସାଇଟ୍ କଟା ହେଇଥିବ, ଏଇଟା ମଜି କଟା ହବ ଆଉ।
ହଁ, ମୋର ବି ହଁ, କାର
ମୋ ମାମୁ ର ମୋ ମାମୁ ପଇସା ହେଇଗଲାଣି ଆଗୁରୁ। ଆମ୍ ଅବଶ୍ୟ ମୋମ୍ ବାହାଘର ପରେ ମାମୁଁଙ୍କ ବାହାଘର ନା ମାମ୍ ମୁଁ ବାହା ହେଇଥଲେ ହେଉଛି ତାଙ୍କର୍ ଛୁଆ ହେଇଥିଲେ, ପଇଲି ପୁଅଟା ସାହାନରେ ସିଜରିଙ୍ଗି ହେଲା ନଷ୍ଟ ଏଇଗଲା।
ହଁ, ହଁ।
ତାପରେ ସେକେଣ୍ଡ୍ ପୁଅ ଟା ଭଦ୍ରକରେ ହେଲା, ଥାଡ୍ ପୁଅ ଟା ଭଦ୍ରକ୍ କରେ ହେଲା ଆଉ, ଦି ସାଇଟ୍ କଟା ହେଇଥଲା?
ହଁ।
ପରେ ଲାଷ୍ଟ୍ ଟାକୁ ମଝି ଟାକୁ କାଟିଦେଲେ ଆଉ, ହୁଁ। ଯା ହୋଉ ଭଗବାନ ଦେଖନି ଆଶୀର୍ବାଦ ବୋଲି ପୁଅଟିଏ ରହିଛି ତାଙ୍କର, ଆଁ।
ସେ ହୋଉଛି କଥା, ସିଏ ତାର ଭାଗ୍ୟରେ ଅଛି, ସିଏ ବି ଭୋଉତ ମନ ଦୁଃଖ କରେ। ଆମ ସେ ବଡ ପୁଅ ଆସିଲେ କଇବ ନାନି ଲୋ ଆଉ ତୋର ପୁଅଟେ, ଝିଅଟେ ହେଲା ଆଉ, ସାନ ନାନୀ ର ବି ପୁଅଟେ, ଝିଅଟେ ହେଲା। ଆଉ ପାଗଳା ବେଳୁକୁ ପୁଅଟିଏ ହେଲା। ଆଉ ମୋର କିନ୍ତୁ ଝିଅ ଦିଟା, ମୁଁ କଇଲି ହେଲା ହେଲା ଝିଅ ଦିଟା କଁ ହେଇଗଲା। ଆଉ କଣ ଝିଅ ଯାହାର ଆଜିକାଲି ଭଲ ତୁ ଜାଣଚୁ ନା ତୁ କାଇଁ ମନ୍ ଦୁଃଖ କରଚୁ। କହିଲେ ନା ମନ୍ ଦୁଃଖ କାଇଁ କରିବି ଯା ଦେଲେ ଭଗବାନ୍ ଆଉ। ମୁଁ ତାପରେ ଯୋଉଠି ପୁଅଟା ହେଲା ମୁଁ କହିଲି ଭଗବାନ ତୋ ଭାଗ୍ୟରେ ବି ଗୋଟେ। ପୁଅ ଲେଖିଥିଲେ ହସିଲା ଯେଠୁ କହିଲା କଅନା କଅନା ନାନି। ଯୋଉଠୁ ପୁଅ ହେଲା ମତେ ସାହି ସାରା ଆଉ କଣ ରଖେଇ ଥୋଇ ଦଉଛନ୍ତି। ଏ ବାୟା ଦ୍ଭା ଇ ତୋର ତ ପୁଅ ହେଲା ଦେ ଏଟା ଦେ ଖାଇବାକୁ ସିଏ କହୁଚି ଚକଲେଟ ଦେ। ସେ କହୁଛି ମିଠା ଦେ ସେ କହୁଛି ଏଟା ଦେ ସେଟା ଦେ ମୁଁ କେତେ କାହାକୁ ଦେମି ଲାଷ୍ଟକୁୁ ମୁହଁରେ ଗାମୁଛା ପକେଇ ଦେଇକି ବୁଲିମି।
ହଁ ଯା ହଉ।
ହଁ ଆଉ ଆସିଥିଲା ରଜରେ
ହଁ।
ଆ ସେ ବୋଉଙ୍କୁ କହିକି ଗଲା। ଆଉ ନାନୀ ଯିବ ବୋଲି ମୁଁ ଭାଇ ବୋଉଙ୍କୁ ଆଜି ସକାଳେ କହନି ମୁଁ କହିଁନି ଆଉ ମୁଁ ଓ କାଲି ଯିବି ଆ ଦି ଦିନ ରହିକି ପଳେଇ ଆସିବି ମତେ କହୁଛନ୍ତି ତୁ ତ ଗୋଡ ଠିଆ କରିଚୁ ଯିବାକୁ। ତୁ ସେଇଥି ପାଇଁ ଡକେଇଦେଲୁ ଆଉ ମୁଁ କଣ ଜାଣିପାରୁନି। ତୋ କଥା ମୁଁ କହିନି ଆଉ କିଏ କରିବ କହୁନା ଏଇ ଗାଈ ଗୋରୁ ଧନ୍ଦା ଭଲଭନ୍ଦ ଘରଧନ୍ଦା କିଏ କରିବ ହୁଁ।
ଯା ତମେ।
ଆଉ ତ କେଇ କରିପାରିବେନି ତମେ କଉପାରିବ ଆଉ। ଝିଅ ଲଗେଇଚି ଯିବାକୁ ସିଏ ଯିବ ଆଉ ପୁଅ ରହିବ।
ହୁଁ।
ଆଉ ସେ ତାଙ୍କର ସେମିତି କରିଦେବେ ରୋଷେଇ ତମେ ଖାଇଦବ ଆଉ।
ହଁ ଯାହା ତମ ଘର ପାଖରେ ହେନ ଗୁଳା ଠାକୁର ମନ୍ଦିର ପୁରା ବଢିଯିବେନି ନା ନାଇଁ ତ।
ହଁ ଏବେ ମନ୍ଦିର ବଢି ବଢି ଗଲାଣି ଆଉ ତମେ ଏତ ଯାଇଥିଲ ବର୍ଷେ ଏବେ ଯାଉନା କୋଉ ବର୍ଷ ଟିକେ
ଆଉ ଯାଉଚିନା ସେଇ ସମୟରେ ଆହୁରି ଫାଙ୍କା ଥିନି ଚାଲି ଯାଇଥିନି। ଦେଖିଆ ଏଇ ବର୍ଷ ଯଦି ହବ ଯିମି। ଜାଣିଲୁନା ଏଇ ପୂଜାରେ ମୋର ପଳେଇମୁ ଯାଇକି ପହଞ୍ଚିକି ସେ କି ରୋଡ ସେ ଫାଷ୍ଟ ପାଖରେ ରହିଥିଲେ ସେଇଟି ଫୋନ କରିମୁ। ତମେ ପଠେଇବ ପାଗଳା ହଉ
ହଁ ଫୋନ କଲେ ଦଳା ଛକରୁ ଆସିକି ନେଇଯିବେ ଆଉ।
ହୁଁ।
ଆଉ ଏଇ ଭଳିଆ କଥା। ହୁଁ ଯାହା ହଉ ତାର ପୁଅଟେ ହେଲା ସମସ୍ତଙ୍କ ମନ ଖୁସି ହେଲା ମୋ ବାପା ମନ ବହୁତ ଖୁସି। ସେ ଭାରି ଦୁଃଖ ଥିଲା ଆଉ ହଁ ବାପା କଇଲେ ନା ନା ତୋର ବାୟା ମନା କରୁଥିଲା। କଇଲା ନାମ ତିନି ନମ୍ବର ଛୁଆର କଣ ଗୋଟେ ଏକୋଉସିଆ ପୂଜା ହବ। ବାପା କହିଲେ ନା ନା ଯାହା ବିି ହେଲେ ମୋ ବଡ଼ ପୁଅର ବଡଉ ପୁଅ ମୋ ବଡ ନାତି ହବ ନାଇଁ ନା। ହେଁ ହେଁ କରିବା ଆଉ ଯାହା ଯେତିକି ହୋଉ ଅଳ୍ପ ବହୁତ କରିବା।
ହଁ ତ ସେ ଖୁସି ଗୋଟେ ଦି ପୁଅର ଝି଼ଅ ଟିଏ ହେ ନା ପୁଅ ଟିଏ ହେଇଚି ଆଉ ଦି ଝିଅରେ। ଆଉ ସାନର ଗୋଟେ ପୁଅ, ସେ କେତେ ବଡ ହେଲା
ତା ପୁଅକୁ ହେଇଗଲାଣି ବର୍ଷେ ହଁ ବର୍ଷେ। ହିଙ୍ଗଳା ଯାତ୍ରା ବେଳକୁ ବା ତାର ଜନ୍ମଦିନ ହେଇଥିଲା।
ଆଁ
ବର୍ଷେ ଦେଢ ବର୍ଷ ହେଇଗଲାଣି ତାକୁ ଆଉ।
ଓ ହୋ ଭଲ ହେଇ ଆମର ଜାଣିଛ ନା ଆମର କାହାରି ପୁଅ ନାହିଁ ଆମ ଜୀତନ ର ଗୋଟେ ପୁଅ। ଆମ ବଡାପା ଲକ୍ଷ୍ମୀ ନାରାୟଣ ମନ୍ଦିର କରିଛନ୍ତି, ବଡ ଟିଏ କଣ୍ଟିରେ। ତାଙ୍କର କଣ ଗୋଟେ ଭାବନା ଆସିଯାଇଥିଲା ମାନେ ସେ ମନ ଭି ତରେ ଭାବିଦେଲେ ଯେ ଆମର ଯଦି କିଏ ଗୋଟେ ଛୁଆଟିଆ ହବ ମୋ ପୁଅଙ୍କର ସେ କହିବ ଆମର ଏମିତି କଣ ଭାବି ଦେଇଥିଲେ। ଆମ ବଡପାଙ୍କ ବଡ ଝିଅ ପୁଅ ଯିଏ ଇଞ୍ଜିନିୟର ଦେଇଥିଲା ରିଟାଟ ହେଇସାଇଲେଣି। ଷାଠଏ ବର୍ଷ ହେଇଲାଣି ତାଙ୍କ ଝିଅ ବାହା କରିସାଇଲେଣି ତାଙ୍କର ନାଗି କି ନାଗିଡ ତିନି ଝିଅ ହେଲା ଆଉ ପୁଅ ହେଲାନି ସାନ ନା ଖୁଆ ନା ବାହା ହେଲା। ତାର ଗୋଟିଏ ଝିଅ ତାପରେ ଦେଖିଲା ଆଉ ତାର ଆଉ ହେଲାନି ଗୋଟିଏ ଝିଅରେ ବନ୍ଦ। ତାପରେ ନାଲଡୁର ହେଲା ନାଲଡୁର ଝିଅ। ମାନେ ଆଉ ତାର ନାଇଁ ତା ସବା ସେ ଶରେ ଏଇ ଜିତନର ଗୋଟିଏ ପୁଅ। ତାରି ଭାଇଙ୍କର ଗୋଟିଏ ପୁଅ ଖାଲି ଝିଅ।
ଯାହା ହଉ ତାଙ୍କର ଗୋଟେ ବଂଶ
ବଂଶର ଖା ହେଇଗଲା ପା ଭାରି ମନ ଦୁଃଖ ହେଲା ଆମେ ସବୁ ଯୋଉ ନାଲୁର ଯେତେବେଳେ ଝିଅ ହେଲା ଭାରି ମାନେ କାନ୍ଦିଲେ ମୋ ବଡାପା ଝିଅମାନେ କାନ୍ଦିଲେ ଆମେ ବି ଭାରି କାନ୍ଦିନୁ ଆମେ କହିଲୁ ଗୋଟେ କାହାରି ଗୋଟେ ହଉନି ସାଆନ୍ତେ ଏତେ ଠାକୁର ଇଏ କତ୍ ଲୋ କାରି ଗୋଟେ ପୁଅ ହଉନି।
ହଁ।
ଯାହା ହଉ ଏଇ ଗୀର୍ତନର ଗୋଟେ ପୁଅ ହେଲା ଆଉ ଲାଷ୍ଟୁ
ଯା ସିଏ ବଂଶର
ତାର ବି ତାର ବି ଦଶ ବାର ବର୍ଷ ପରେ ହେଲା ନାଲୁର ଆଗେ ଝିଅ ହେଲା ମୋ ସେ ବଡ ଭାଇର ଦଶ ବାର ବର୍ଷ ପରେ ହେଲା ପୁଅଟିଏ ହେଲା। ଜାଣିଲ ନ୍। ଅ ଆଉ କଁ କରି ଯାହା ହଉ ସେ ପୁ ଅ ପୁଅ ହଉ ଝିଅ ମୁଁ ଗୋଟେ ହେନେ ହେନେ ସମସ୍ତଙ୍କ ମନ ଖୁସି ହବ ଯେତେ ଝିଅ ହେଲେ କଣ ହବ।
ସେଇ ବା ହଉଛି କଥା ଶୁଣ ଝିଅ ହଉ ତ ପୁଅ ହଉ ଗୋଟେ କଥା ଝିଅ ସବୁ କରୁଚନ୍ତି ଯେ କିନ୍ତୁ ଯାହା ବି ହେଲେ ଝିଅ ଭିତରେ ଗୋଟେ ପୁଅ ହଉଚି ଆଗୁଆ। ସବୁଥରେ ଗୋଟେ କଥାକୁ ପୁଅ ସବୁ କରିବ ଝିଅ କଣ କରିବ ଝିଅ ସେଇ ଘର କାମ କରିବ ନହେଲେ ଯଦି ଚାକିରି କରିଥିବକୁ ଟିକେ ଚାକିରିକି ଯିବ ଏ ତିକି କଥା ପୁଅ ଯୋଉ କାମ କରିବାର ନା ଝିଅ କରିବ ନା ଝିଅ ଯୋଉ କାମ କରିବ ପୁଅ କରିବ କରିପାରିବେନି।
ପୁଅ ବା କଇଲା ଭଳା କରୁ ଯା କରୁ ପିନ୍ ଟିକେ ତ ଉଁ କହିଲା ଭଳିଆ ପିଣ୍ଡ ଟିକେ ତ ଦବ।
ଆଉ ପିନ୍ ଆଉ ପିଣ୍ଡ ତ ଟିକେ ଦବ। ତାପରେ ଆହୁରି ଗୋଟେ କଥା ଗୋଟେ କଥାକୁ ଦେଖ ଆମେ ରାତି ଦଶଟା ବା ଏଗାରଟା ହେଲେ ଗୋଟେ ପୁଅଟେ ଗୋଟେ ବାଇକ ଧରିକି କୁଆଡେ ପଳେଇବ ଗୋଟେ ଦରକାର ହେଲେ।
ହଁ ବା ଯାଇପାରିବ ନା ସେଇଆ ବା।
ସେଇଥିପାଇଁ ଟିକେ ଖୋଜନ୍ତି ନହେଲେ ଆଉ କଣ ଆଉ କିଛି ନୁହେଁ ସବୁ ସମାନେ। ଉ ଏଇଆ ଆଉ ବଂଶ ରକ୍ଷା ଗୋଟେ ଆଉ ସିଏ ବାହା ହେଲେ ଯେ ତାର ପୁଅଟେ ହବ କି ଭଲ ମନ୍ଦଟେ ହବ ଗୋଟେ ବଂଶ ରକ୍ଷା।
ହଁ ବା ଆମର ଯେତବେଳେ ପୁଅ ରଇଲା ମୁଁ ଖାଲି ହେଇ ମା ଲକ୍ଷ୍ମୀ ଠାକୁରାଣୀ ଲକ୍ଷ୍ମୀ ଠାକୁରାଣୀ ଡାକି ଡାକି ଏଇ ଯୋଉ ଗୁରୁବାରୀ ପାଗିଳିକି ଚିନଚ ନା।
ହଁ ହଁ ସିଏ ମରିଗଲାଣି ନା କଁ।
କେଜାଣି ମୁଁ ଜାଣିନି ମରିଗଲାଣି।
ହୁଁ ବୋଧେ ମରିଗଲାଣି।
ଏଙ୍କ ଘରୁକୁ ସବୁ ବେଳେ ଆସେ ଆଲୋ ମୁଁ ମୋର ଲାଟିନୀ ଗନେ ସେଇ ଗୁରୁବାରୀ ପାଗିଳି ଗାଧେଇନେ ପାଗିଳି ମାନେ ତାରି କଥା ଖାଲି ମନୁକୁ ଆସ୍ ଏ ଆମ ଦେଇଙ୍କି କହିଲି ମୁଁ କହିବି ଖାଲି ସବୁବେଳେ କାହିଁକି ମୋ ମନୁକୁ ଆସୁଚି ଛେଇ ଗୁରୁବାରୀ ପାଗିଳି ଏ ସବୁକୁ କହିବ ହେ କାଇଁ ଭାବୁଚୁ ଛୁଆଟା ପେଟେରେ ଅଛି ସବୁବେଳେ ସେ ପାଗିଳି ମାଗିଳିଟାକୁ କାଇଁ ଭାବୁଚୁ। ମୁଁ କଇନି ମୁଁ ତ ଭୁଲି ପାରୁନି ଆଉ ମାନେ ଉ ଭୁଲି ପାରେ ନା।
ହଁ ମାନେ ଉଁ ଉଁ ଉଁ ଭୁଲିବାକୁ ମନ ମନ୍ ମାନେ ମନ ଭିତରେ ନ ଆଣିବାକୁ ଚାହୁଁଥିଲେ ବି ହେଇଟା ମନରେ।
ମନ ଭିତେରେ ଆଇଲା ସେଇ ଦେଇ ବି ପାଟି କରନ୍ତି ଇଏ କରନ୍ତି ଆ ଭାରି ବି ଯେ ଯେତେଭାବେ ହେଁ ନା ମୁଁ ଭୁଲିମି। କିଛି ଠାକୁର ପୂଜା କରିଥିଲେ ସେଇ ଗୁରୁବାର ପାଇଁ ଥରେ ମୁଁ ସ୍ଵପ୍ନ ଦେଖିନି। ଆମ ସେ ଘରେ ଶୋଇଛି ଗୋଟେ ଆମ ବାହାରେ ତ ସେଠି ସବୁ ତାର ବନ୍ଧା ହେଇ ଗୋଟେ ପେଚା ଆସିକି ବସିକି ଖାପ୍କି ପେଟା ଛୁଆଟି ପକେଇଦେଲା। ଆମ କାଜଲ ବାହା ହେଇନି ମୁଁ ସ୍ୱପ୍ନ ତାକୁ କହୁଥିଲି କାଜଲ ଲୋ କି ନାଶନା ଦେଖାଯାଉଛି ସେ ପେଚା ଛୁଆ ତୁ ଟିକେ ଦେଖେ ନା ସେଟା ଅଣ୍ଡିଆ କି ମାଇ ସିଏ ତାର ସିଏ ସବୁ ଧରି ପକାଏ ଚଢେଇ ବିଲେଇ ମିଲେଇ ଆମ କାଜଲ କିଏ ଧରିକି ସେଠି କହୁଛି ମମିଲୋ ଏଟା ଅଡିଆ ସିଏ ମୁଁ କଇଲି ହଉ ତୁ ତାର ଛାଡ଼ଦେ ହେଠୁ ସିଏ ନେଇକି ଛାଡ଼ି ଦଉଚି। ମୁଁ ତାପରଦିନ ଉଠିକି କହିଲି ମୁଁ କଇଁଲି ଏଥର ଆମର ପୁଅ ଟିଏ ହବ ସେଇଠୁ କହିଲେ କଣ? ମୁଁ କହିଲି ମୁଁ ପା ଏଇଆ ସ୍ୱପ୍ନ ଦେଖ ଅଣ୍ଡିଆଟିଏ ତାହଲେ ଯାହା ହଉ ଆଉ ସତରେ ମୁଁ ପ୍ରାୟ ଦେଖେ ଦେଖିଦିଏ ମାନେ ଜାଣିପାରେ ମୁଁ କିଛିଟା ପ୍ରଭୁ ଆକୁ ଆମ ଦେଇବା କହିବେ ନା ନା ତାର କିଛିଟା ଜାଣିପାରେ ସବୁ କଥା ଟିକେ ଟିକେ ପ୍ରଭୁଙ୍କ ଆଶୀର୍ବାଦରୁ ମୁଁ ଜାଣିପାର କିଛି।
ଯାହା ହଉ ହଁ ଯା ହଉ ଭଲ ହେଲା ପୁଅ ଝିଅଟେ ହେଲା ତାପରେ ପୁଅଟା ହେଲା ଗୋଟେ ମନ ଖୁସି
ଏଇ ବାବୁ ଭାଇର ଆ ନୂତନ ଯୋଉ ଦିନ ଜନ୍ମ ହେଲା ମୁଁ ନୂତନ କହୁଛି ପୁଅ ଯୋଉଦିନ ଜନ୍ମ ହେଲା ଆ ମୁଁ ଶୋଇଥିନି ସେଉଠୁ ଦେଖିଲା ବେଳକୁ ଫୋନ କଲା ଆମ ଦୁଃଖ ଯାଇକ ତ ଝିଅ ଚାଲା ନା ଟାଇମ୍ ହେଇନି କାଟିଦବ ମୁଁ ଏପଟରୁୁ କରିମି କହିମି ତୁମକୁୁ? ହଁ ହେଇଯିବ ବୋଧେ ଟାଇମ୍। ଟାଇମ ବା କହିମି ନାଇ ଝିଅ ନାଇଁ ଅଇକା। ହେଇ ହେଲେ କହିବ ରଖିବ ମୁଁ ପରେ ଫୋ କରିମି ହାଁ କରିମି ସାଙ୍ଗେ ସାଙ୍ଗେ ହଁ। ସିଏ ତାର କଣ ହେଲା ଅ ଯେତେବେଳେ ଜନ୍ମ ହେଲା ରାତିରେ ମୋ କତିକି ଫୋନ ବା